ଓ
ହ୍ୟାଲୋ।
ହୁଁ।
କଣ କରୁଚନ୍ତି?
ଏଇ ବସିଚି।
ଆଉ ଆପଣଙ୍କ ଆଡେ ପାଗ?
ପାଗ ଆମର ଏଇ ବର୍ଷା ପାଗ କରିଚି। ଆପଣଙ୍କ ଆଡେ?
ଆପଣଙ୍କ ଆଡେ ଆମ ଆଡେ ବର୍ଷା ହୋଉଚି।
ଆଉ କଣ ଖାଇଚନ୍ତି?
କଣ ଆଉ ସେଇ କ ଆସିଛି ଛକକୁ ଜଳଖିଆ ଖାଇ।
ହଁ ହଁ।
ବାରଟାରେ ଯା ଗାଧୋଇ ଖାଇଦେବି ଆଉ।
ହ ଆଉ।
ଆପଣ କଣ ଖାଇଛନ୍ତି?
ଆ ମୁଁ ଏଇ କ୍ୟାଣ୍ଟିନେ ପନିର୍ ଭାତ ଡାଲି ଚିକେନ୍।
ହ ହଁ। ଶ। ଆଉ କଣ କୁହ।
ଆଉ। ମୁଁ ଆଜି କାମାକ୍ଷାନଗର ଆପଣଙ୍କର?
ଭୁନ୍।
ଭୁବନ। ଆପଣଙ୍କ ନମ୍ବରରେ ମୁଁ ମୁଁ ଆଜି ଫାଷ୍ଟ ଟାଇମ ଚଲାଉଛି କେବେ ଜାଣିନଥିଲି।
ଓ ହୋ।
ଆପଣଙ୍କୁ ଏବେଳି କଲ୍ କରିବି ଆଉ।
ତ ନିନ୍ୟଉ।
ହଁ।
ଓହୋ ମୁ ଦି ବର୍ଷ ହେଲାଣି କଥା ହଉଛି ଏଇଥିରେ।
କଣ ଭଲ ସବୁ ଚାଲିଛି?
ସବୁ ତ ଭଲ ଆଉ। ଦି ବର୍ଷ ଭିତରେ। ଦି ବର୍ଷ ଭିତ ଭିତରେ ଦି ବର୍ଷ ଭିତରେ ଲକ୍ଷେ ପନ୍ଦର ହଜାର ଟଙ୍କା ଏନିଂ ହେଲା।
କମେଇ ସାରିଲାଣି ଲକ୍ଷେ ପନ୍ଦର ହଜାର ଟଙ୍କା।
ଆଜ୍ଞା।
ଆରେଆ ବଢିଆ କଥା।
ଲକ୍ଷେ ପନ୍ଦର ହଜାରରେ କମେଇସ ହେଇସାରିଲାଣି। ଆଉ ଆଉ ପଞ୍ଚଷଠି ହଜାର
ମୋର ଦିଦି ଦିଦି ଦି ଜଣ ଆଡମିଟ ନାହାନ୍ତି, କୁନି ଦି କୁ ଲିଟିଲିି ଦି। ସିଏ ମତେ
ହଁ।
ସିଏ ଆଜି ମତେ ଦେଲେ କହିଲେ ପୁଅ ନାଇ ଚଲ ଖୋଲିବୁ ହେରା କରିବୁ, ମୁଁ କହିଲି ହଉ। ମୁଁ ଏ ବିଷୟରେ ବି ତ ଜାଣିନି କିଛି କଣ କଥାବ କଣ କିଛି ନାହିଁ। ଆପଣ ତ ଏତେ ବର୍ଷ ହେଲା ଏ ଅଛି କହୁନାହାନ୍ତି କଣ କଣ ଏଇ କଲ୍ ଗଲେ କଣ କଥା ହବା, ନା ଏମିତି କଥା ହେଇପାରିବେ?
ଏମିତି ସବୁ କଥା ହେଲେ ଅଲଗା ସାଉଣ୍ଡ ଯେମିତି ନ ଆସିବ।
ଓହୋ, ଆଉ।
ଅଲଗା ସମୟତି ଆଉ ସେ ସେଲ୍ ରେସପେକ୍ଟ ରଖିବ।
ହଁ। ମାନେ ଗୋଟେ ମଣିଷକୁ ଚାର ଥର କଲ୍ କରି ହବ ନା?
ଦିନକର ଚାରଥର।
ହୁଁ। କେତେ ଟା କଲେ କଣ କେତେ ଟଙ୍କା କେତେ ଟଙ୍କା କଣ ମିଳିବ?
ତମ କନଫିଡେନ୍ସ ଅନୁସାରେ ଯଦି ବହୁ ମାନେ ଅଧିକ କନଫିଡେନ୍ସ ର କଥାଟା ହବ। ତାହେଲେ ଅଧିକ ଅର୍ନିଙ୍ଗ ହବ।
ଆମେ ତ ହଷ୍ଟେଲ ପିଲା ରହୁଛୁ ଏଇ ହଷ୍ଟେଲରେ ଆମେ ଦିନ ରାତି ଫ୍ରି।
ଆଛା ଫ୍ରି କିଛି ନାହିଁ ହେଲେ କନ୍ଫିଡେନ୍ସ ରେ କଥା ହବାକୁ ପଡିବ ବା ଫୁଲ କନଫିଡେନ୍ସ।
ଆଜ୍ଞା।
ମୋର ଗୋଟେ କଲେ ଦେଢଶହ।
ଓହୋ।
ଫାଷ୍ଟ ଆସିଥିଲା ଗୋଟେ କଲରେ ଅଠର ଅଠର ଟଙ୍କା ମାତ୍ର। ଆହୁରି ମୋର ପଡ଼ିଛି ଷାଠିଏ ହଜାର ପେଡିଂରେ ପଡ଼ିଛି।
ଓହୋ ତାକୁ ଖାଲି ଫୋ ମୁଁ କହିଲି ଆକୁ ଖାଲି ଫୋନ ପେ ଆଉ ଗୁଗ ଆଉ ଫାମ ପେ ହେରିକା ରେ କିଛି ୟେ ହେରା ୱିଥଡ୍ର ମାରି ହବନି।
ନାଇଁ ମାରି ହବ ନା।
ମାରିହବ।
ବ୍ୟାଙ୍କ ଆକାଉଣ୍ଟ ହବ ଆଉ ଯେକୌଣସି ନାଭି ଫ୍ୟାମ୍ ପେ ଫୋନ ପେ ଗୁଗଲ ପେ ପେ ଟିଏମ୍ ଯେତିକି ସବୁ ୟୂପିଆଇ ଅଛି ଆପେ
ଆଜ୍ଞା।
ୟୁପିଆଇ ଆଇଡି ଦେଇକି ଟ୍ରାନସ୍ଫର କରିବ ୱିଡ୍ର କରିବ।
ଆଜ୍ଞା।
ଆଉ ଆପଣଙ୍କ ଆକାଉଣ୍ଟ ଭେରିଫାଇ କରିଛ ନା ନାଇଁ?
ହଁ କରିଦେଇଛି ନା।
ଯୋଉ ଦି ଟଙ୍କା ଯାଇଥିବ ତ।
କଣ।
ଦି ଟଙ୍କା ଭେରି ପାଇ ହେଲେ ଦିଟଙ୍କା ଯାଇଥିବ ଆପଣଙ୍କ ଆକାଉଣ୍ଟକୁ।
ହଁ ହଁ।
ହଁ ସେଇଅହିଁ ଭେରିପାଏ ତ ହେଇଯାଇଛି ଆଉ।
ମାନେ ନାଇଁ କି ଜଣେ କହୁଥିଲେ ଖାଲି କଥା ହେବେ କଣ ପନିପରିବା ବିଷୟରେ। ଆଉ ଘର ଫ୍ୟାମିଲି ବିଷୟରେ। ଏତି ମୁଁ କହିଲି ଖାଲି ଏତିକି ଆଉ କିଛି ନାହିଁ ସେ ମୁଁ ଆଉ କିଛି କ
ସବୁ କଥା ହେଇପାରିବେ ବାସ ଖାଲି କ ବାସ୍ ଖାଲି କନଫିଡେନ୍ସ ଦରକାର। ତମର ଯେତେ କନଫିଡେନ୍ସ ଆସିବ ସେତେ ଅଧିକ ୟେର୍ଣିଂ ଟା ହବ।
ମୁଁ ବି ତ ଆଜି ଫାଷ୍ଟ ଟାଇମ ଜଣଙ୍କ ସହିତ କଥା ହେଲି ସେ ଦେଇଥିଲେ କୁନି ଦିଦି ନମ୍ବରରେ। ତାଙ୍କର କାଇଁ ନମ୍ବର ରେ ହେଲାନି। ସେ ଏଇନା ମେସେଜ କରି ଦେଇ କହିଲେ ପାଞ୍ଚ ଦଶ ମିନିଟ ଛାଡ଼ି ପୁଣି କଲେ ହବ। ଆଉ କଣ କୁହନ୍ତୁ।
ଆଉ କଣ କହିବି ଆଉ ଗୋଟେ କଲ୍ ମାତ୍ର ଦଶ ମିନିଟ୍ କଥା ହେଇି ତାପରେ କାଟିଦେବେ।
ଆଜ୍ଞା।
ଦଶ ମିନିଟ ଦଶ ସେକେଣ୍ଡ।
ତା ଆଗକୁ କଥା ହେଲେ କଣ ହବ?
ତା ଆଗକୁ କଥା ହେଲେ କିଛି ନାହିଁ ଯେ ହେଲେ ଏତିକି କଥା ହେଲେ ତମ ୟର୍ଣିଂ ଟା ବେଶୀ ହବ।
ଓହୋ। ମୁଁ ତାହେଲେ ଆଜି ଦେଖିଦିଏ ତାପରେ ମୁଁ ଆମ ହଷ୍ଟେଲ ପିଲା ପ୍ରାୟଙ୍କୁ ଆଡ଼ମିଟ୍ କରିଦେବି। କଣ କଣ କିଛି।
ଓ ହଁ।
ଆଉ କଣ କହିବେ?
ଆଉ କଣ କହିବି ମୁଁ ଏଇତ ଭଲ ମନ୍ଦ ଖାଲି ପଚରା ପଚରି ହବ ଏଇ ଆଉ ଆଉ ପୁଣି।
ଆପଣଙ୍କ ଗାଁରୁ କେତେଜଣ ପିଲା ଆଡ଼ମିଟ ହେଇଛନ୍ତି।
ଆମ ଗାଁରୁ ଆମ ସାହି ଯେତିକି ସବୁ ଟୋକା ସବୁ ତକ ଆଡ କରିଦେଇଛି।
ଭୁବନ କଣ ତମ ଘର ଶ୍ୟାମଳ।
ମୁଁ ହଉଛି ଭୁବନ ଅନ୍ତପୁରୁ।
ଓହୋ ପିଲା ତ ଆକୁ ବିଶ୍ଵାସ କରୁନଥିଲେ ମୁଁ ଦେଖିଆ କହିଲି ଏ ଦି ତିନି ଦିନ ହେଲା କହିଛି ସେ କହିଲେ ନା ମ ମିଛ। ଏରା ହବ ମୁଁ କହିଲି ଆସ ଦେଖା ମୁଁ ଆଉ କଣ ନିଜେ ମୋ ଉପରୁ ରିକ୍ସ ନେଉଛି ତାପରେ ଦେଖ
ଶୁଣ
ଆଜ୍ଞା
କାହାକୁ ଟ୍ରଷ୍ଟେଡ ଅଛି ବି ନାହିଁ ମୁଁ କହିପାରିବିନି ହେଲା
ଆଜ୍ଞା
ହେଲେ ମୁଁ ଦି ବର୍ଷ ହେଲା କଥା ହେଇଛି ମୁଁ ଜଣିଛି।
ନାଇଁ ଆପଣ ଗୋଟେ କରିଛନ୍ତି ଯଦି କହୁଛନ୍ତି ତାହେଲେ ଠିକ୍ ହେଇଥବ। ଆପ ଆଡେ ପାଣି ପାଣିପାଗ କେମିତି ଅଛି ଭଲ ନା?
ଆଉ ପାଣିପାଗ ସମିତିସବୁ ଖାଲି ବର୍ଷା ଦିଆ ଦିନ ବେଳ ପକାଉଥିଲା କହିଁ ଛାଡିଗଲାଣି ପୁରା ଛା
ହବ ଆଉ ଏଇଆଇନୁ ଇଆଡେ ହଉଛି ଟିକେ ଟିକେ
ହଁ ଆଉ ମୁଁ ଆଗରୁ ବି ଆଉ ଗୋଟେ ମୋର ଆଉ ଗୋଟେ ଆଇଡ଼ ଥିଲା।
ଆଜ୍ଞା
ୟୁ ୟୁଜର ଆଇ ଡି
ଆଜ୍ଞା
ସେଟା ଅଲଗା ଫୋନରେ ଥିଲା ସେ ଫୋନ୍ ଟା କିଏ ଚୋରି କରିଦେଲା।
ଆପଣ କିନ୍ତୁ ଏ ବିଷୟରେ ସବୁ ଜାଣିବେ ଯୋଉ
ମୁଁ ମୋତେ ମୋ ଭାଇ ଜଣେ ହେବ ସେ ଭୁବନେଶ୍ବରରେ ଜବ୍ କରିଛି ସିଏ ମୋତେ କହିଲା।
ଓହୋ ସିଏ ବି ଏଇ ବିଷୟରେ କିଛି କଣ କରସନ୍ ନା ନାଇଁ ନା ଅଜିଯାଇ କରୁଛନ୍ତି ଏ ବିଷୟରେ
ହଁ ସିଏ ସିଏ ହଁ ସିଏ ଆଜି ବି କଥା ହଉଛି। ଷ୍ଟାର୍ଟିଂରୁ କଥା ହଉଛି।
ମୁଁ ଭାବିଲି ଏଇଟା ଏବେ ନୂଆ ନୂଆ ଷ୍ଟାର୍ଟ ହେଇଛି ବୋଲି
ହୁଁ ନା ନା ଏଇଟାକୁ ହେଇଯିବନି ଏଇ ଆଡ୍ ତିନି ବର୍ଷ ଖଣ୍ଡ ପାଖାପାଖି ହେଇଯିବନି।
ଓହୋ
ଏ ମୋ ଭାଇ ବସେ କଥା ହେଲା ତାପରେ ମତେ ଦେଲା ତାପରେ ତ ମୁଁ ଦି ବର୍ଷ ହେଲା କଥା ହେଇଛିି ଜମା ଆଉ
କୋଉ ଭାଇ ରହୁଛି ଆଁ
ରୁହ ଭାଇ ଦଶ ମିନିଟ୍ ହେଇଯିବ ଆଉ ସାତ ମିନିଟ୍ ହେଇଚି
ହଉ ହଉ
ସାତ ସାତ ସାତ ମିନଟ୍ ହେଇଛି ଖାଲି ଦଶ ମିନିଟ ହେଇଯାଉ।
ହଉ ଆଉ କଣ କୁହ ଆମର ତ ଆଜ୍ଞା ଚିରଞ୍ଜୀବ ପାତ୍ର। ଚିରଞ୍ଜୀବ ପାତ୍ର। ହଁ ପୁରା ପ୍ରପର କାମାକ୍ଷା ନା ନୂଆରେ ରେକୂଳା
ନୂଆ ରେକୁଳା। କାମାଖ୍ୟା ନଗରରେ ଆମର ଅଛନ୍ତି ରିଲେଟିଭ୍।
ଇଏ ନାଁ କଣ?
କାମାକ୍ଷାନଗରରେ ତାଙ୍କର ଯେଉଁ କଲୋନୀ ସାହି।
ଓହୋ।
କଣ ହବ ସେବେ
ଟୋଟାଲ ପ୍ରିୟର ପାଞ୍ଚ ଜଣ ମୋରି ଅଠର।
ଆପଣଙ୍କ ଏଜ୍?
ଅଠର ଅଠର।
ଓହୋ କି
ଆଇ ଟି ଆଇ ଏବେ ସରିବ।
ଆପଣ ଏଇନା କଣ କରୁଛନ୍ତି? ମୁଁ କହିଲି ଆପଣ ଏଇନା କଣ ପଢୁଛନ୍ତି?
ରଫ।
ହ୍ୟାଲୋ ମୁଁ କହିଲି ଆପଣ ଏଇନା କଣ ପଢ଼ୁଛନ୍ତି ନା ପାଠ ପଢ଼ା ସଇଲାଣି? ହ୍ୟାଲୋ। ହ୍ୟାଲୋ।
ହଁ ହଁ।
କହିଲେ ଆପଣ ଏଇନା ପାଠ ପଢା ସରିଲାଣି ନା କଣ ପଢାପଢି କରୁଛନ୍ତି?
ପାଠପଢ଼ା ସରିକି ଫାଷ୍ଟ ଇୟର କଲେଜ ନାଁ ନେଖା ଲେଖିବି ଆଉ।
ଓହ ଟେନ୍ଥ ସଇଲାନି?
ହଁ ଭାଇ ଦଶ ମିନିଟ୍ ହେଇଗଲା।
ହଉ।